ହ୍ୟାଲୋ। ଶୁଣା ଯାଉଛି ମୋ କଥା।
ଆଜ୍ଞା ଆଜ୍ଞା ଶୁଭୁଛି। ନମସ୍କାର।
କେତେ ସଂସ୍କାର? କେମିତି ଅଛନ୍ତି ଆପଣ? ଆଜ୍ଞା, ହଁ ଶୁଣା ଯାଉଛି।
ଆଜ୍ଞା। ଯେ ହେତୁ ବର୍ଷା ଟିକ ହଉଛି ନା ଆଉ କରିଵି ଆଜ୍ଞା ସେଥିପାଇଁ ଟିକେ ଅସୁବିଧା ହଉ
ସେଇଆ ବା କାଲିଠୁ ବର୍ଷା କଣ୍ଟିନ୍ୟୁ ଲାଗି ରହିଛି।
ଆଜ୍ଞା ଆଜ୍ଞା। ସେଟା ତ ବହୁତ ଜୋର ଆଜ୍ଞା ହଉଛି ଟିକେ କମିଯାନ୍ତା ହେଲେ।
ହଁ, କମୁନି କିଛି ନାଇଁ କାଲିଠୁ। ଆଉ କେମିତି ଅଛନ୍ତି ଆପଣ? କେମିତି ଅଛନ୍ତି ଆପଣ? ଓହୋ ଆଜ୍ଞା। ଆଉ ଏବେ କଣ ହଁ ହଁ। ହଁ ଆଉ କଣ କରୁଛନ୍ତି ଏବେ?
ଆଜ୍ଞା ଏବେ ତ ଏଇ ଯୋଉ ଟିକେ ବାହାରକୁ ଆସିଥିଲି ସେ ମାନେ ପୋଖରୀ ଆଡକୁ ଚଲାବୁଲା କରିବା ପାଇଁ। ହେଲେ ବର୍ଷା ତ ହଉଛି କଣ କରିବି?
ହୁଁ ବର୍ଷା କମିଲେ ଟିକେ ଭଲ ଲାଗିବ।
ଆଜ୍ଞା ଆଜ୍ଞା ଆଜ୍ଞା ଏତେ ବର୍ଷ ମାନେ ବର୍ଷା ହବା ଦରକାର କିନ୍ତୁ ଏତେ ଏମିତି ହେଲେ ଆଜ୍ଞା କେମିତି ଚଳିବେ ଲୋକ?
ସେ କାଲିଠୁ କଣ୍ଟିନ୍ୟୁ ହଉଛି ପର ଦିନ ଦିଇଟାରୁ ଆମର ଏଠୁ ହଉଛି ଯେ ଦିନ ହାର କମୁନି।
ଆଜ୍ଞା ଖରା ହଉଥିଲା ଲୋକ ଖୋଜୁଥିଲେ ବର୍ଷା ମାନେ ବର୍ଷା ହବ କି ନାଇଁ ବର୍ଷା ହବ କି ନାଇଁ ମରୁଡି ହବ।
ହଁ।
ଆଜ୍ଞା କିନ୍ତ ଏବେ ଆ ଏମତି ବର୍ଷା ହଉଛି ଲୋକ କହେ ବାତ୍ୟା ହେଇଯିବ ବୋଲି।
ବାତ୍ୟା ବାତ୍ୟା ହଁ ବନ୍ୟା ହେଇଯିବ।
ଆଜ୍ଞା କାହିଁକି ନା ଦେଖୁନାହାନ୍ତି ବାହାରକୁ ବାହାରି ହଉନି ଆଜ୍ଞା। ପ୍ୟଣ୍ଟ ଶାର୍ଟ ଟଟିିକ ଶୁଖୁ ନାହିଁ।
ମାନେ ଓଦା ଓଦା ସ୍କେଲ
ଗାଈ ଗୋରୁ ବି ଅଛନ୍ତି ଗାଈ ଗୋରୁ ବି ଟିକେ ଅଛନ୍ତି ତାଙ୍କୁ ଖାଇବାକୁ କିଛି ମିଳୁନାହିଁ।
ହଁ ଆମର ତ ଦି ତିନିଟା ରୁମ୍ ଗୋଟେ ପଟେ ଆଉ ଗୋଟେ ମଝିରେ ଆଉ କଣ ଆଉ ତିନିଟା ରୁମ୍ ଏପଟେ।
ଆଜ୍ଞା।
ଶୁଖୁନି ପାଦ ଶୁଖୁନି ଯମା। ବହୁତ ହଉଛି ପୁରା ଧ ପାଦ ଗୁଡା ଖାଇଲା ଭଳିଆ ହେଇଯାଉଛି। ପାଦ ଖାଇଯାଉଛି ଯୋଉ ପାଣି ଖାଉଛି।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା ହେଇ ଯେହେତୁ ବର୍ଷା ଯଦି ଘର ଭିତରେ ରହିବେ ତ ସେଟା ଗୋଟେ ଭଲ ହେ ନାଇଁ ଘର ଭିତରେ ବି ସବୁ ସୁବିଧା ଥିବ।
ହଁ ଆଉ ବ୍ରେକ୍ଫାଷ୍ଟ କରିସାରିଲେଣି?
ନାଇଁ ଆଜ୍ଞା ମୁଁ ଏ ଟିକି ବର୍ଷା ହଉଥିଲା ତ ଡେରିରେ ଟିକେ ଉଠିଲି ଆଉ ଆଜ୍ଞା କଣ କରିବି ଜୋର ତ ପକଉଛି ନା
ମୁଁ ବି ସେୟଆଜି ଟିକେ ଲେଟରେ ଉଠିଲା ବେଳକୁ ଟିକେ ଲେଟ୍ ହେଇଗଲା ମୁଁ ଖାଲି ଏବେ ଚା ପିଇକି ବ
ନାଇଁ ଆଜ୍ଞା ଓ ଥିଲିଣି ମୁଁ ଶୀଘ୍ର କିନ୍ତୁ କଣ କହୁନ ନା ବର୍ଷା ବହୁତ ଜୋରରେ ପକଡ଼ଛି ତ ବାହାରୁକୁ ଟିକେ ଆସିବା ପାଇଁ ଚାହୁଁଥିଲି। ଆଉ ତ ଟିକେ କମିଲା ଯେହେତୁ ମୁଁ ଆସିଲି ତାପରେ।
ଆଜ୍ଞା ଏଇଠି ବି ଟିକେ ଜଷ୍ଟ କମିଛି ଏବେ। ଏମିତି ଟିକେ ରହିବ।
କମିଥିଲା ଏବେ ତ ଜୋରେ ଆହୁରି ପକେଇଲାଣି।
ଉଁ ମାନେ ଓଡିଶା ବାହାରେ ବି ଏମତି ବର୍ଷା ଏବେ ହେଲାଣି। ମାନେ ପଡୁଛି ଏବେ ଆମେ ଟିକେ ବାହାରୁକୁ ଯାଇଥିଲୁ ବୁଲିବାକୁ ସେଠି ମାନେ ଯୋଉ ଭୁସ୍ ଉଖଳନ ହଉଛି ପାହାଡ ଗୁଡା ଖସି ପଡୁଛି ବର୍ଷା ହେଲେ ମାଟି ଅତଟା
କେବେ ଯାଇଥିଲେ ବାହାରକୁ ବୁଲିବା ପାଇଁ?
ଏବେ ଯୋଉ ସତେଇଶ ତାରିଖରେ ଗଲି ପର ଦିନ ସକାଳେ ପହଞ୍ଚିଲି ଆସିକି।
ଆଜ୍ଞା କୋଉଠି କୋଉଠି ଯାଇଥିଲେ?
ଏଇ ଦାର୍ଜିଲିଂ ଗ୍ୟାଙ୍ଗଟକ କୋଲକାତା କୋଲକାତା। ବି ବର୍ଷା ଅଛି କିନ୍ତୁ ସେଇଠି ନହିଁ ଦାର୍ଜିଲିଂ ୟାଙ୍ଗଡକ ରେ ପୁରା ପାହାଡ ଖସୁଛି।
ଆଜ୍ଞା ଦାର୍ଜିଲିଂ ଦାର୍ଜିଲି ରେ କିଛି ମଜା ନେଲେ ଆପଣ?
ନେଲୁ ଏ ବର୍ଷା ପାଇଁ ଆହୁରି କେତେ ଜାଗା ବୁଲି ପାରିଲୁନି।
ଆଜ୍ଞା ଆଜ୍ଞା। ଟିକେ ଯେହେତୁ ଟିକେ ଡର ରହିବ ମନରେ ସେଟା ଯେହେତୁ ପାହାଡ଼ ଏରିଆ ଟିକେ।
ହଁ ଡର ତ ରହିଲା କିନ୍ତୁ ବୁଲି ହେଲାନି ବର୍ଷା ଲଗାତର ହେଲା କୁଆଡେ ବୁଲି ହବ କି।
ଆଜ୍ଞା ଆଜ୍ଞା। ଯଦି ଟିକେ ମାନେ ଖରା ପାଗ ହେଇଥାନ୍ତା, ତ ଟିକେ ଆପଣ ଦେଖିଥାନ୍ତେ କେମିତି କଣ।
ସୁନ୍ଦର ଜାଗା ବଢିଆ ହିଲ୍ ଷ୍ଟେସନ ଟା ଭଲ ଲାଗିଲା। କିନ୍ତୁ ଏଇ ଯୋଉ ବର୍ଷା ପାଗକୁ ଖାଲି କୁହୁଡି। କୁହୁଡ଼ି ଥିଲା ପାହାଡ ଦେଖାଯିବ ନା କଣ ଦେଖାଯିବ କିଛି ଦେଖ
ଆଜ୍ଞା ଆଜ୍ଞା। ଆଜ୍ଞା ବର୍ଷା ହେଲେ ତ ଜାଣିଛନ୍ତି ପାହାଡ଼ କୁ ଲାଗିଯାଏ ଗୋଟେ ଯେମିତି କହିବେ ଆକାଶ ସେମିତି ଦେଖ
ହଁ ସେମିତି ଲାଗିକି ଥିଲା। ମାନେ ପୁରା ମେଘ ଭିତରେ ଥିଲା ଭଳିଆ ଲାଗୁଥିଲା ଭଲ ଲାଗୁଥିଲା କିନ୍ତୁ।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
ମାନେ । ହାଲ୍କା ଥଣ୍ଡା ଲାଗୁଥିଲା ଗରମ ଲାଗୁନଥିଲା। ହାଲକା ଥଣ୍ଡା, ମେଘ ଟା ବାଜିଲା ମାନେ ଦେହରେ ଥଣ୍ଡା ଲାଗୁଥିଲା।
ଆଜ୍ଞା।
ହୁଁ ଭଲ ଲାଗୁଥିଲା ଆଉ।
କେତେ ବାଟ ଆପଣଙ୍କ ଘର ପାଖରୁ ହବ ନା କୋଉଥିରେ ଯାଇଥିଲେ କେମିତି କଣ ଟିକଏ କୁହନ୍ତୁ କିଛି।
ଟ୍ରେ ହେ ଏଇଠୁ ସିଲିଗୁଡିକୁୁ ଟ୍ରେନ ରେ ଯାଇଥିଲୁ।
ଆଜ୍ଞା।
ସି ଶିଲିଗୁଡି ଷ୍ଟେସନ ଟା ବହୁତ ଅପରିଷ୍କାର। ତାପରେ ବର୍ଷା ପାଇଁ ତ ବେଶୀ ଅପରି ହେଇଥିଲା। ଆମେ ପହଞ୍ଚୁ ପହଞ୍ଚୁ ବର୍ଷା ଷ୍ଟାର୍ଟ ହେଇଯାଇଥିଲା। ସେଇଠୁ ପାଞ୍ଚ ଛ ଘଣ୍ଟାର ରାସ୍ତା।
ଆଜ୍ଞା।
ଡ଼ି ଡିଷ୍ଟାନ୍ସ ଶହେ କିଲୋମିଟର। କିନ୍ତୁ ଯେହେତୁ ଘାଟି ଦେଇକି ଯିବାକୁ ପଡୁଚି, ସେଥିପାଇଁ ଲାଗିଯାଉଛି ଟାଇମ ଆଉ।
ଆଜ୍ଞା ଆପଣଙ୍କ ଘର କୋଉଠି କି?
ଆମର ଘର ଭୁବନେଶ୍ଵର।
ସେଠୁ ଦାର୍ଜିଲିଂ କେତେ ବାଟ ଲାଗିଲା?
ଭୁବନେଶ୍ଵରରୁୁ ଆଜି ସକାଳ ଆଠଟାରେ ବସିଲୁ କାଲି ସକାଳ ଆଠଟା ମାନେ ତିନିଟା ରାତିରେ ପହଞ୍ଚିବା କଥା କିନ୍ତୁ ଟ୍ରେନ ଲେଟ୍ ଥିଲା ବୋଲି ଦଶଟା ବେଳେ ପହଞ୍ଚିଲୁ।
ଆଜ୍ଞା ମାନେ ଦିନ ଦଶଟା।
ହଁ ତିନିଟା ରୁ ଦଶଟା ବହୁତ ଡିଷ୍ଟାନ୍ସ ହେଇଗଲା ନା। ତ ସେଥିପାଇଁ ଆଉ ଗୋଟେ ଜାଗା କଭର କରିପାରିଲୁନି।
ଟ୍ରେନ ରେ ତ ଆପଣ ଜାଣିଛନ୍ତି ଟିକେ ରହିବ ଯାହା ହେଲେ ବି।
ହଁ ସିଲିଗୁଡିରୁୁ ପୁଣି ପ ପାଞ୍ଚ ଛଅ ଘଣ୍ଟା ର ରା
କୁହନ୍ତୁ ନା ଯଦି ମାନେ ଏଇ ଯୋଉ ମେମୋ ଟ୍ରେନ ହଉ କିମ୍ବା ଏକ୍ସପ୍ରେସ ବି ହଉ ଯାହାହେଲେ ବି ଡେରି ହବ ମାନେ ହବ।
ହଁ ତିନିଟା ରାତିରେ ପହଞ୍ଚିବା କଥା ଦିନ ଦଶଟା ମାନେ କେତେ ଘଣ୍ଟା ହେଲାଣି।
ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ ବି ସେମତି ତ ଯାଇଥିଲି ପୁରୀ ଯେତେବେଳେ ଯାଇଥିଲି ଥରେ।
ଆଜ୍ଞା।
ଆଜ୍ଞା ମୁଁ ବି ସେମିତି ପହଞ୍ଚିବା କଥା ଆଜ୍ଞା କେତେ କୁହନ୍ତୁ ନା ଦଶଟା କେତେ ଦଶଟା ପଚାଶ ଦେଖଉଥିଲା। ଏକ୍ସପ୍ରେସ ରେ ଯାଇଥିଲୁ। ।
ଆଜ୍ଞା।
ଆଜ୍ଞା ସିଏ ଏକ୍ସପ୍ରେସ ବି ଏତେ ଜୋର ଯାଇକି ତଥାପି ସିଏ ଆଜ୍ଞା ପହଞ୍ଚି ଦେଲା ସାଢେ ବାରଟା ମାନେ ପୁରୀରେ। ତାହାଲେ ଆପଣଙ୍କୁ କେତେ ବାଟ ଲାଗିଥିବ ଭାବନ୍ତୁ।
ସେଇଆ ଆଉ ବହୁତ ଲେଟ କରୁଚି। ଏମିତି ହେଲେ ହଇରାଣ ହେଇଯିବେ ସବୁ।
ଆଜ୍ଞା ଆଜ୍ଞା। ଏମିତିରେ କଣ କହୁଚୁ ନା ମାନେ ଯଦି ଆପଣ ଯଦି କିଛି ମାନେ ଆପଣଙ୍କର ଧର ଆଜି ପ ପରୀକ୍ଷା ଥିବ କୋଉ ଜାଗାରେ
ଆଜ୍ଞା।
ଆଜ୍ଞା। ତ ଏମତିରେ ଆପଣ ହଇରାଣ ହେଇଯିବେ।
ହଁ ତାପରେ ସେଠୁ ପୁଣି କାରରେ ପାଞ୍ଚ ଛଅ ଘଣ୍ଟା ଲାଗିଲା ସେ ଗୋଟେ ଦିନ ପୁରା ପଳେଇଲା।
ଆଜ୍ଞା ଆଜ୍ଞା ସେଟା ତ ସତ କଥା।
ଖାଲି ଗୋଟେ ରାତିରେ ମାର୍କେଟ କୁ ନେଇ ଯାଇଥିଲେ। ସେଠିକି ବୁଲିକି ଆସିଲୁ ଆଉ ତା ପରଦିନ ଟିକେ ଟି ଗାର୍ଡେନ ଆଉ ପାଖାପାଖି କଣ ନେଇକି ଗଲେ ବୁଲେଇବା ପାଇଁ। ଆଉ ଆପଣ ଏବେ କୁଆଡ଼େ ଯାଇନାହାନ୍ତି ବୁଲିବାକୁ?
ହ୍ୟାଲୋ।
ହଁ ଆଜ୍ଞା ଶୁଭୁଚି କୁହନ୍ତୁ।
ଆପଣ ଏବେ କୁଆଡ଼େ ବୁଲିବାକୁ ଯାଇନାହାନ୍ତି।
ଆଜ୍ଞା ଏବେ ତ ଆଉ କୁଆଡ଼େ ଯାଇନି ଏବେ ଘରେ ବର୍ଷା ଯେହେତୁ ହଉଚି ଘରେ ରହି ଯାଇଛି।
ହଁ ହଁ ଏବେ ଆପଣ ପଢ଼ାପୁଢ଼ି କରୁଛନ୍ତି ନା କଣ ଜବ୍ କରୁଚନ୍ତି?
ଆଜ୍ଞା ଏବେ ପଢୁଥିଲି ଆଜ୍ଞା ମୋର ଏବେ ଡିପ୍ଲୋମା ଜାଣିଚନ୍ତି?
ହଁ ହଁ ହଁ।
ଆଜ୍ଞା ସେ ଡିପ୍ଲୋମା ପଢୁଥିଲି ତ ଏବେ ଘରେ ଅଛି ପଢ଼ା ସରିଗଲାଣି ମୋର।
ସୋ ହୋ କମ୍ପ୍ଲିଟ୍ ହେଇଗଲାଣି।
ଆଜ୍ଞା ଏଇ ବର୍ଷ କମ୍ପ୍ଲିଟ ହେଲା।
ଓ ଓହୋ ଏବେ ଡିଗ୍ରୀ କରିବେ ନା କୋଉଠି ଜବ୍ ପାଇଁ ପ୍ରିପେୟାର ହେବେ।
ଆଜ୍ଞା ଜବ୍ ପାଇଁ ତ ବି ପ୍ରିପେୟାର ହଉଚି ଡିଗ୍ରୀ ପାଇଁ ବି ଆବେଦନ କରିଛି।
ହଁ ଜ ଜବ୍ କରିକି ନହେଲେ ପଢ଼ିବେ ଯୋଉଟା ସୁଇ ଟେବୁଲ ହବ।
ଆଜ୍ଞା ଆଜ୍ଞା ସେଟା ବି ତ ହବ।
ହୁଁ। ସେମିତି ବହୁତ ଜଣ କରୁଛନ୍ତି।
ଆଜ୍ଞା।
ଓହୋ ଆପଣ କେ ଘରେ କିଏ କିଏ ରହୁଛନ୍ତି?
ଆଜ୍ଞା
ଘରେ ଆପଣଙ୍କର କିଏ କିଏ ରହୁଛନ୍ତି?
ଆଜ୍ଞା ଘରେ ତ ଆମର ମୁଁ ବଡ଼ ଅଛି ମୋର ଜଣେ ସାନ ଭାଇ ଅଛନ୍ତି ବାପା ଆଉ ମା ଅଛନ୍ତି।
ଓହୋ ଆଜ୍ଞା।
ଆଜ୍ଞା।
ଓହୋ। ମୁଁ ହଜବେଣ୍ଡ ମୋ ସ୍ଵାମୀ ଶାଶୁ ଶ୍ୱଶୁର ଛୋଟ ଝିଅ ମୋର।
ଆଜ୍ଞା।
ହଁ ଛୋଟ ମାନେ ଦେଢ଼ ବର୍ଷ ହେଇନି ଆହୁରି।
ଆଜ୍ଞା ମାନେ ତାକୁ ବି ନେଇକି ଯାଇଥିଲି ଦାର୍ଜିଲିଂ।
ହଁ ହଁ କିଛି ହଇରା ଣ କରିନି ଘରେ ବହୁତ ସମୟ ଯାଏ ବସୁଠୁଲୁ ନା। ସେତେବେଳେ ଚିଡ଼ି ଚିଡ଼ି ହେଇଯାଏ ଟିକେ ମାନେ ତାପରେ ସେ ରାସ୍ତାରେ
ସାପ ଭଳିଆ ରାସ୍ତା ଏପଟ ସେପଟ ହେଲା ବେଳକୁ ସେଟା ଚିଡ଼ି ଚିଡ଼ି ହୁଏ ନହେଲେ ଆଉ ଜମା ହଇରାଣ କରୁନି। ତାକୁ ଖାଇବାକୁ ଦେଲେ ବାନ୍ତି ଲାଗିବ। ତାକୁ ଖାଇବାକୁ ମାନେ ଆପଣ ଧରିଥିବେ ଖାଇବାଟା ତାକୁ ବାନ୍ତି ଲାଗିବଣି। ଏତେ ଛୋଟ କିନ୍ତୁ ତାର ବାନ୍ତି ଅ, ଅ, କରିବ ସେ।
ଖାଇ ତାର ଗାଡ଼ିରେ ଖାଇକି ଯିବାର ଅଭ୍ୟାସ ନାହିଁ ବୋଧେ।
ଗାଡ଼ିରେ ନୁହଁ ତାକୁ ଯେତେବେଳେ ବି ତ ହବ ସେ ଖାଇବ ଦେଖିଲା ମାନେ ବାନ୍ତି ଅ, ଅ, ଆଣିବ ତାକୁ ଖାଇବାକୁ ଜମା ଇଚ୍ଛା ନାହିଁ।
ଆଜ୍ଞା ଆଜ୍ଞା ତାହେଲେ କେମିତି କଣ ଖୁଅନ୍ତି ତାକୁ ମୁଁ କିଛି ଜାଣିପାରୁନି ତ?
କାନ୍ଦିବି କାନ୍ଦିବ ବହୁତ ଜୋରେ କାନ୍ଦି କାନ୍ଦି ଖାଇବ ତାର ବେଶୀ କାନ୍ଦିଲେ ପୁଣି ବାନ୍ତି କରିଦବ ଏମିତି ଆଉ।
ଆଜ୍ଞା ଆଜ୍ଞା।
ହଇରାଣ କରେ ବହୁତ ସେ।
ତାହେଲେ ଆପଣ ଟିକେ ସମ୍ଭାଳିବାକୁ କଷ୍ଟ ହଉଥିବ ଆଉ।
ହଁ ଏବେ ଆମ ଘରକୁ ଟିକେ ଆସିଛି ଯେ ମାମା ତାର ସବୁ କରିଦଉଛନ୍ତି।
ଆଜ୍ଞା ଆଜ୍ଞା।
ନହେଲେ ଆମ ଘରେ ମୁଁ ହଇରାଣ ହେଇଯାଏ।
ଆଜ୍ଞା ଆଜ୍ଞା ସେଟା ତ ସତ କଥା।
ସବୁ ମୋର ସବୁ କାମ ଘରର ସବୁ କାମ କରିକି ଦିନରେ ଟିକେ ରେଷ୍ଟ ନବାକୁ। ପଶିବି ସେ ଶୋଇକି ସେତେବେଳେ ଉଠିବ।
ତାପରେ ଖାଇବାକୁ ତାର ଦି ଘଣ୍ଟା ଲାଗିଯିବ।
ଆଜ୍ଞା ଆଜ୍ଞା।
ହଇରାଣ ହୁଏ। ହୁଁ ହୁଁ ଆଉ ଆ ଘର ଆପଣ ଏବେ ଯୋଉଠି ଅଛନ୍ତି ଘରଠୁ କେତେ ବାଟ?
ଆଜ୍ଞା ଘର ତୁ ପାଖରେ ଦୁଇଶହ ତିନିଶହ ମିଟର ହବ।
ହଉ ଟିକେ ଭଲ ଲାଗୁଥିବ ବାହାରକୁ ଆସିଲା ପରେ ଆଉ
ଆଜ୍ଞା ଭଲ କଣ ଲାଗୁଛି ବର୍ଷା ତ ପକଉଛି। ତାପରେ ଆଜ୍ଞା କିଛି ଖାଇବି ନାହିଁ ଆଠଟା ହେଲାଣି ତ ଗଲେ ଟିକେ ଖାଇବି।
ହଁ ଟିକେ ଖରା ଟା ହୁଅ ତ ଆମେ ଯୋଉଦିନ ଆସିଲୁ ସେଦିନ ଟିକେ ଖରା ହେଲା ଦିଟା ଯାଇକେ।
ଆଜ୍ଞା ଟିକେ ଆଜ୍ଞା ଆଜ୍ଞା ବର୍ଷା ହବାର କିଛି ଭୁଲ କଥା ନାଇଁ ଚାରିଟା ବେଳିଆ ହେଲେ ହୁଅନ୍ତା। ନହେଲେ ସକାଳୁଟା ଛାଡିନ୍ତ ଆଜ୍ଞା କି ଦିନ ସାରା ଲାଗିକି ରହିଲେ ଲୋକ ଆଉ ଆଗ କିଛି କରିପାରିବେ ନି।
ମୁଁ ତ ଯୋଉ ଆସିଛି ସବୁ ବ୍ୟାଗ ରେ ଡ୍ରେସ ଭର୍ତ୍ତି ଧୁଆ ହବ ଖରା ଟା ହେଲେ ଧୋଇବୁ।
ଆଜ୍ଞା ସାର ତ ବା ଯଦି ଓଦା ହେଇଯାଇଥିବ ବାସ୍ନା ବି ହୁଏ।
ବାସ୍ ସେଠି ଯୋଉଟା ଧୋଇଥିଲି କେତେଟା ଭଲ ସେ ଶୁଖିନି ତ ସ୍ମେଲ ହଉଛି ତାକୁ ଖୋଲିକି ପକେଇ ଦେଇଛି ଆଉ।
ଆଜ୍ଞା ଆଜ୍ଞା ସେଇଟା ଆଜ୍ଞା ଅସୁବଧା ବର୍ଷା ଦିନ ସେଇଟା
ହଁ ହୁଁ ହଉ ରଖିଦିଅନ୍ତୁ ଆଉଥରେ ନହରେ କଲ କରିବି ଆଉ। ଆଜ୍ଞା।